ହାଲୋ ହଁ ମୁଁ କହିଲି ଆ ଆପଣଙ୍କର ସଠିକ ସମୟ ହୋଇଥିଲା ତ।
ହଁ।
ଆଚ୍ଛା ହୋଉ।
ମୁଁ ଅଁ ହଁ କଁ କୁହନ୍ତୁ। ଆଉ କୌଣସି ଓହୋ।
ଆଉ କଣ କୌଣସି ପର୍ବପର୍ବାଣୀ କଥା କୋହୁନାହାନ୍ତି।
ହଁ ପର୍ବପର୍ବାଣୀ କୌଣସି
ଭଲ ଲାଗେ।
ପର୍ବପର୍ବାଣୀ ତ ଆମକୁ ମତେ ସବୁ ଭଲ ଲାଗେ ଅଁ-ପର୍ବ ଗୋଟେ ଏମିତିଆ ଜିନିଷ ଅଁ-ଏ ଯେତେକ ବେଳେ ବେଳେ ମନରେ କଷ୍ଟ ଥାଏ କି ଜୀବନରେ କଷ୍ଟ ଥାଏ ସେଇ ଗୋ ଗୋଟେ ତିନିଟା ପର୍ବ ଆସିବ ସିଏ ଏଁ ମାନ ନାଇଁ ବୋହୁତ ଖୁସି ଦେଇଦେଇେ ଯାଏ।
ହଁ ହଁ।
ଆଉ ତାପରେ
କୋଉଟା ବେଶୀ ଭଲ ଲାଗେ?
ଭଲ ତ ସବୁ ଲାଗେ ବେଶୀ କାଲି ଅମ୍ ଅ-ରଥଯାତ୍ରାଟା ଭଲ ଲାଗେ। ରଥର ଯେ ରଥଯାତ୍ରାଟା ବୋହୁତ ଭଲ ଲାଗେ ଆ-ଆ ଦେଖିବାକୁ ବି ମାନେ ଯିବାକୁ ଭଲ ଲାଗେ ଦେଖିବାକୁ ବି ଯାଉ ଆମେ ପୁରୀ।
ରଥଯାତ୍ରା ତ ଏବେ ଆସିଲାଣି ଆଉ। ଏବେ ରଥଯାତ୍ରା ଆସିଲାଣି। ପୁରୀରେ ତ ଆମର ପୁରା ଫେମସ୍।
ହଁ ପୁରୀରେ ତ ରଥଯାତ୍ରା ଆଉ ଇଏ ଆଉ। ଆପରେ ପା କେ ଏବେ ହଁ ଯାଇ ଚି
ହଁ ରଥଯାତ୍ରାରେ ଯିବାର କଣ ଅଛି କି?
ସେମିତିକା ତ ସେ ଯାହା ଭଗବାନ ତାଙ୍କର ଡୋରି ଲାଗିଲେ ନ ଜଗନ୍ନାଥ ମନ୍ଦିର ନ ଲାଗିଲେ ତ ଅ-ଯିବାଟା ଅସମ୍ଭବ। ଯେତେ ଇଚ୍ଛା କଲେ ବି ମନରେ ଇଚ୍ଛା ଥିଲେ ବି ଯାଇହବନି।
ହଁ। ତାର ଡାକ୍ତର ନଆସିଲେ ଯାଇହବନି।
ହଁ ହ ଏସବୁ ଆଉ, ଭିତରେ କେବେ ଜ୍ୟେଷ୍ଠ ପୂର୍ଣ୍ଣମା ବି ପଡିବାର ଅଛି।
ନାଇଁ ଜେଷ୍ଠ ପୂର୍ଣ୍ଣିମା ଗଲାଣି ବୋଧେ ଏଟା ଆଷାଢ ମାସ ହେଇଗଲାଣି ନା। ଜ୍ୟେଷ୍ଠ ପୂର୍ଣ୍ଣିମା ଗଲାଣି।
ତା କଇଲି ଏବେ ଗୋଟେ କିଛି ଅଛି, ହଉ ଗଟେ ଥରେ କହୁଥିଲେ ଆର ମାନେ ମାସ ଶେଷ କୁ ଗୋଟେ କଣ ଅଛି ଜ୍ୟେଷ୍ଟ ପୂର୍ଣ୍ଣିମା ଅଷ୍ଟମୀ ସ୍ନାନ ପୂର୍ଣ୍ଣିମା। ଆଁ ପୂର୍ବରୁ ପଢନେ। ଆଉ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କିଛି ପଡେ କି ଜେଷଷ୍ଟ ପୂର୍ଣ୍ଣିମା ହରିକା।
ଭଲସେ ଜାଣିନାହିଁ।
ନାଇ ମତେ ଏବେ କାରଣ ମୋର ଯେତିକି ମନ ଅଛି ଦେଖିନି ଶୁଣିଚି ଶୁଣିଛି କି ମତେ ଜେଷ୍ଠ ପୂର୍ଣ୍ଣିମା ପଢିବାର ଅଛି, ମାସ ଶେଷ ଆଡକୁ।
ହୁଁ ହୁଁ।
ଆଉ ସେଷ ଆଡକୁ ଜେଷ୍ଟ ପୂର୍ଣ୍ଣିମା ହବାର ଇଏ ଅଛି ଆଉ ଏତେ କିଚି ମାନେ, ଦେଖିନି ଦେଖିଲେ ହବ କ୍ୟାଲେଣ୍ଡର ଆଉ। ହଁ ଆଚ୍ଛା। ତମେ ଜ୍ୟେଷ୍ଠ ନା କନିଷ୍ଠ।
ନା ମୁଇଁ ଯେ ମୁଇଁ ଜେଷ୍ଟ।
ହଁ।
ବାପଘରେ ଜ୍ୟେଷ୍ଠ ଶାଶୁଘରେ କନିଷ୍ଠ ଆଉ।
ଆଉ ତମକୁ କୋଉ। ପର୍ବ ଭଲ ଲାଗେ।
ହଁ ମତେ ତ ଏବେ ଆମର ଗଲା ଯୋଉ ରଜ। ରଜ ଆମର ଗଣ। ପର୍ବ। ସେଇଟା ଟିକେ ମାନେ ପାଞ୍ଚ ଦିନ ଧରି। ହୁଏ ନା। ଅଧିକ ଦିନ ଯେହେତୁ ସେ। ପାଇଁ ଟିକେ ବେଶୀ ଭଲ ଲାଗେ ଆଉ।
ହଁ ଆମର ବି ଗଣ ପର୍ବ ଦଶହରା।
ଆଚ୍ଛା।
ଆଉରଜ ଯେତେ ହେଲେ ଗଣ ପର୍ବ ଯେତେ।
ପୂଜା ପୂଜା ବୋଧେ ହୁଏ କିଛି ଘରେ।
ହଁ ପୂଜା ହୁଏ ଏ କଳସ ବସେ। ଅଁ ପୂଜା ହୁଏ। ଏବଂ ସବୁ ଅ ମାନେ ପର୍ବ ଯେହେତୁୁ କଳସି ଆଉ ଲିଖନି ଭଳି। ଜେମତି ସବୁ ଠାକୁର ବସନ୍ତି ଘରେ। ଆ ସ ଜ। ଦଶରେ ଯାଇକି ତାର ଅଛି କେବେ କେବେ କଣ ଏମିତି ଅଛି କେବେ ବସିବ କେମ ଠିକ ସେଇଭଳିଆ ହୁଏ ଆଉ ପିଠ ପଣାା ବି ହୁଏ ଏମିତି ଆଉ।
ହଁ ହଁ ହଁ।
ଆଉ ଯେହେତୁ ତୁ ରଜ ତମର କଣ? ହଁ କଣ ହୁଏ?
ଆମର ସେମିତି। ମାନେ କଳସ ବସେ ପୂଜା ହୁଏ। ରଗ ବି ସବୁ ପିଠାପଣା ତିଆରି ହୁଏ।
ହଁ।
ହ ଏମିତି ସବୁ ହୁଏ।
ଆଉ ରାଜରେ କଣ କଣ ସବୁ କରନ୍ତି?
ରଜରେ ଏ ଏ ଏ ଏ କଣ ପିଠା ଆଁ ଆଁ ଆଁ ସବୁ ତିଆରି ହୁଏ ରଜରେ ତ ମୁଖ୍ୟ ହଉଛି ପୋଡ ପିଠା। ଆଉ ଉ ଉ ଉ। ହଁ। ଝିଅମାନେ ସବୁ ସଜ ଝିଅ ମାନଙ୍କର ବେଶୀ ନା। ଆଁ ଝିଅମାନେ ସବୁ ସଜବାଜ ହୁଅନ୍ତି। ଯେମିତି ଅଳତା ଲଗାନ୍ତି ମେହେନ୍ଦୀ ଲଗାନ୍ତି ଆଉ ନୂଆ ବସ୍ତ୍ର ବି ହୁଅନ୍ତି। ଏମିତି ସବୁ ଆଉ କିଛି କାମ ଲୋକ ମାନେ ଝିଅ ବୋହୂ ମାନେ କିଛି କରନ୍ତିନି। ନା ଆଉ ରଜରେ। ଦୋଳି। ବି ଲାଗେ ରଜ ଦୋଳି। ରଜ ପାନ।
ହୁଁ।
ରଜପାନ ଏଇଥର ଖାଇଥିଲ ନା।
ମୁଁ ପାନ ଖାଏନି ଅକ୍ଚୁଆଲି ପାନ ଖାଇଲେ ମୁଁ ପାଟି ଖାଇଯାଏ ଶୀତର ପୁରା ମୁଁ ସେଥିପାଇଁ ପାନ ଖାଇପାରେନି ଏ ଯୋଉ ଖାଏନି ପାନ ଇଚ୍ଛା ଥିଲେ ବି ଖାଏନି। ହଁ। ଆଉ ପୋଡପିଠା ବନେଇ ଆସେ।
ହଁ ପୋଡପି ପିଠା ମାନେ ବହୁତ ତ ବନେଇନି। ଶାଶୁ ମା ଅଛନ୍ତି ସେ ବନେଇ ଦଉଛନ୍ତି। ନ୍ତି କିନ୍ତୁ ମୁଁ ଶିଖିଛି ଆଉ କେବେ ବନେଇନି ହୁଁ।
କହିଲେ କେମିତି ପୋଡ଼ପି ସେଟା ବନେଇଲେ।
କଣ କହିଲ।
ମୁଁ କହିଲି ଉ କେମତି ପୋଡ ପିଠା ଟା ହୁଏ କହିଲେ।
ପୋଡ ପିଠା ଆମର ତ ଏପ୍ ଗୋଟେ ବିରି ଆଉ ଚାଉଳ ମିଶେଇକି। କି ହୁଏ। ଖାଲି କେତେ ଆଡେ ଖାଲି ଚାଉଳ ଏ ମାନେ ଜ ତା ପୋଡ ପିଠା କରନ୍ତି। ଆମର କିନ୍ତୁ ବିରି ଚାଉଳରେ ନଡ଼ିଆ ଆଉ ଛେନା ପୁର ଦିଆ ହେଇକି ଇଁ ହୁଏ, ଆଉ ନଡିଆ ତା ନଡିଆ ଛେନାକୁ ଚିନି ଆଉ ଗୁଜୁରାତି ଗୁଣ୍ଡ ଦେଇକି ଭାଜିବେ। ପୁରା ପ୍ରସ୍ତୁତ ହେଇଯିବ। ତାପରେ ବିରି ଚାଉଳ ଗ ଟେଦିନ ଆଗରୁ ଭିଯେଇକି ର ଖିଥିବ ତାକୁ ହୁଁ ମାନେ ବାଟିବେ? ବାଟିକି ତାପରେ ଏ ଯୋଉ ଆଗରୁ ଥିଲା ପଲମ ଏବେ ସବୁ ଯୋଉ ଯାହାବି ମୋଟାପାତ। ଓଁ। ମାନେ ନେଲେ ସେ। ସେ କଦଳୀ ପତ୍ର ଦେଇକି କିିଆ ଦେଇକି ପଡିବି ଆଉ। ହୁଁ।
ଭଲ ଲାଗେ। ସେଇଟା ପରା ରଜ ଟାଇମରେ ପୋଡ଼ପିଠା। ତାରୋଟା ଗୋଟେ ଅଲଗ ସ୍ୱାଦ।
ହଁ।
ମାନେ ଅଲଗା ଦିନେ କରିବା ଆଉ ସେ ଟାଇମରେ କରିବା ଅଁ ବେଶୀ ଭଲ ଲାଗେ ହଁ।
ହଁ ଯଉଦିନେ ଯାହା। ଆଉ ଯେମିତି ପ୍ରଥମା ଅଷ୍ଟମୀରେ ଏଣ୍ଡୁରି ପିଠା ସେଦିନ ସେ ଦିନ ଯେମିତି ବାସ ନା ଅଲଗା ବେଳେ କଲେ ଆଉ ହବନି ହଁ।
ସେଥିପାଇଁ ସବୁ ପର୍ବରେ ବିଭିନ୍ନ ପ୍ରକାର ପିଠାପଣାର ମାନେ ମହତ୍ଵ ରହିଛି ନା ଯୋଉ ପର୍ବରେ ଯୋଉ ପିଠା।
ହଁ ହଁ। ଓଡିଆ ଘର ତ ବାର ମାସରେ ତେର ପର୍ବ।
ହଁ ମାସ ସରିଯିବ ପର୍ବ ସରିବନି।
ସବୁ ମାସରେ ଯାହା ବି ହେଲେ କିଛି ନା କିଛି ପର୍ବ ଥିବ।
ହଁ।
ଏବେ ରଥଯାତ୍ରା ତମ ଗାଁ ରେ କଣ ହୁଏନା ନା?
ନାଇଁ। ଏ ହଁ ଏଠି ହୁଏ ଆମର ଅ ଯୋଉ ବଲଦେବଜୀ ମନ୍ଦିରରେ ହୁଏ। ବଲଦେବଜୀ ମନ୍ଦିର। ତ କେବେ ଆସୁଛନ୍ତି ବଳଦେବଜୀ ମନ୍ଦିର?
ନା ଯାଇନି କେବେ।
ହଁ। ପୁରୀରେ ଯେମିତି ଆଁ ମାନେ କହନ୍ତି କି ପୁରୀରେ ରହୁଚନ୍ତି ସାନ ଭାଇ। ଆ ବଳଦେବୀଜିଉ ମନ୍ଦି ରେ ବଡଭାଇ ମାନନ୍ତି ମାନେ ପ୍ରାଧାନ୍ୟ ଦିଆଯାଏ। ହଁ ଆଁ ସେ ହେତିପାଇଁ ଏଠି ଆମର ବଳଦେବଜିଉ ମନ୍ଦିରରେ ପୁରୀରେ
ସେଠି ବଳଦେବଜୀଉଙ୍କ ପାଖରେ କଣ ରଥ ରଥ ତିଆରି ହୁଏ ଆଛା।
ପୁରୀରେ ତିନିଟା ରଥ ତିଆରି ହୁଏ ଏଠି କିନ୍ତୁ? ଅ ମାନେ ଗୋଟିଏ ର। ଥକି ଆଉ ଏଇଟା ହଉଚି ସବୁଟୁ ବଡ ରଥ। ମାନେ ଟୋଟାଲି ମାନେ ଉଁ ଅ ଆ ମାନେ ସବୁ ଇଏ ରୁ ବଡ ରଥ ହଉଚନ୍ତି ବଲଦେବ
ଆଛା ଦେଖିବାକୁ ଯାଆନ୍ତି।
ହଁ ଯାଏ।
ଆ ଲୋକଙ୍କ ମାନେ ଭିଡ ବି ହୋଉଥିବ।
ବହୁତ ଭିଡ ଆଉ। ହୁଁ ରଥଯାତ୍ରା ହେଲା ମାନେ ଆଉ ଭିଡ ନ କହିଲେ ହଁ ମାନେ ଗଲା।
ଆଛା ତାଙ୍କ ମାଉସୀ ଘର ସେଇଟି ପାଖରେ ବୋଧେ।
ହଁ ସେଇ ଯୋଉ ମନ୍ଦିର ପାଖେରେ ଆଉ। ଏମିତି ରଥ ଯାଏ ସେମି ଯେଉ ଯେମତି ପୁରୀରେ ହୁଏ ସେମତି ର ଯିବ ମାଉସୀ ମା ଘରେ ପୋଡ ପିଟା ଖାଇବେ ପୁଣି ଆସିବେ। ଅଁ ସେଇଭି ଯେମତି ହୁଏ ସେଏମତି ଆଉ।
ଓ ହୋ ସେଠି ସୁନାବେଶ ହୁଏ।
ଯାହା ବି ମାନେ ରୀତିନୀତି ଯାହା ଅଛି ସବୁ ସେୟା କେବଳ ସେଠି ଠାକୁର ତିନି ରଥରେ ବସିକି ଯାଆନ୍ତି। ଏଠି ଗୋଟିଏ ରଥରେ ତିନି ଜଣ ବସି ଆସିକି ଯାଆନ୍ତି।
ଆଚ୍ଛା।
ହଁ ଏବେ ଆସିବେ ବୁଲିଯିବେ।
ହଁ।
ହ ଏବେ ହଁ ଦେଖିଯିବେ କେବେ। ଭଲ ଲାଗିବ। ଆଉ ଏମତି ସବୁ।
ହଉ ଠିକ ଅଛି।